ହାଲୋ ହ୍ୟାଲୋ।
ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ।
କଣ କରୁଛନ୍ତି?
ବନ୍ଧୁ ସନ୍ଧ୍ୟା ବେଳେ ଟିକେ ଦେହ ଭଲ ରହିବ ବୋଲି ମୋଟା ପଣ ରୁ ଟିକେ ଝଡିବା ପାଇଁ ସନ୍ଧ୍ୟା ବେଳେ ଟିକେ ଖାଲି ପାଦରେ ଆମ ଘର ପାଖରେ ଏକ ପଡିଆ ଅଛି ସେଠାରେ ଉଁ ଚାଲି ଚାଲି ଯାଉଛି।
ବନ୍ଧୁ ସବୁଦିନ ଚାଲୁଛନ୍ତି?
ହଁ ବନ୍ଧୁ ସବୁଦିନ ଚାଲିବା ଦ୍ଵାରା ଦେହ ଟିକେ ସୁସ୍ଥ ରହୁଛି ଏବଂ ମୋଟା ପଣରୁ ଟିକେ ଉଁ ଝଡ଼ିବାର ଲାଗୁଛି ଏବଂ ଦେହ ଭଲ ରହୁଛି।
ବନ୍ଧୁ ଆପଣ
କୁହନ୍ତୁ ବନ୍ଧୁ? ବନ୍ଧୁ ମୋର ଓଜନ ପ୍ରାୟେ ବନ୍ଧୁ ପଞ୍ଚାଅଶୀ କି କିଲୋ ହବ ମୋର ଓଜନ।
ଆଜ୍ଞା। ବନ୍ଧୁ ଆପଣ ତ ଜାଣିଛନ୍ତି, ମୋର ବନ୍ଧୁ ଓଜନ ସେମିତି ସେଇ ସତୁରି ଖଣ୍ଡେ ହେବ ବୁଝିଲେ? ମୁଁ ମଧ୍ୟ ଆପଣଙ୍କୁ ଏବେ ଶିଖିଲି ଯେ କିଛି ସମୟ ଚାଲିଲେ ଦେହ ଟି ସୁସ୍ଥ ରହିବ ଏବଂ ଓଜନ ନିୟନ୍ତ୍ରଣ ନିୟନ୍ତ୍ରତା ଭିତରେ ରହିବ ବୁଝିଲ ନା।
ଆଚ୍ଛା ବନ୍ଧୁ।
ସେଥିପାଇଁ ମୁଁ ମଧ୍ୟ ଭାବୁଛି ସନ୍ଧ୍ୟା ବେଳେ ଟିକେ କିଛି ସମୟ ବାହାର କରି ଟିକେ ଚାଲିଲେ ମୋ ଦେହ ମଧ୍ୟ ସୁସ୍ଥ ରହିବ।
ଆ-ଆଚ୍ଛା ବନ୍ଧୁ। ତ ସେଥିପାଇଁ ଆପଣ ମୋ ସହିତ ବି ଚାଲିବାକୁ ଆସିପାରିବେ?
ଆଜ୍ଞା ନାଇଁ ବନ୍ଧୁ ଏ-ଏତେ ବୁଝିଲେ ଝୁଲିବ ବନ୍ଧୁ ଏତେ ବାଟ ତ ଯାଇ ହବ ନାହିଁ ଏଇ ଘର ପାଖରେ ନୂଆ ନୂଆ ଫାଷ୍ଟ ଚାଲୁଛି କିଛି ଦିନ ଗଲା ପରେ ଆପଣ ସାଙ୍ଗରେ ନିଶ୍ଚୟ ଯିବି।
ଆଚ୍ଛା ଯଦି ବି ଏକୁଟିଆ ଚାଲିବାକୁ ମନ ନ ଲାଗେ ତ କିଛି ନାହିଁ ମତେ ଜଣାଇବେ ମୁଁ ସାଙ୍ଗ ହେଇକି ଚାଲିବାକୁ ଯିବା।
ଆଜ୍ଞା ଧନ୍ୟବାଦ।
ଆଚ୍ଛା କୁହନ୍ତୁ?
ବନ୍ଧୁ ଏକ ବିଶେଷ କଥା ଉପରେ ବାର୍ତ୍ତା ଉପରେ ଆମେ କଥା ହେବା ବୁଝିଲେ।
ଆଚ୍ଛା କୁହନ୍ତୁ?
ଆପଣ ତ ଜାଣିଛନ୍ତି ଏବେ ଯୋଉ ନୂଆ ଯୁବପିଢି ଆସୁଛନ୍ତି। ବୁଝିଲେ ନା ଆମ ପରେ ଯୋଉ ଯୁବ ପଢ଼ିଆସୁ ଆ ମୋ ସାନ ଭାଇ ତାଙ୍କ ଯୁବପିଢୀ ତାଙ୍କ ମନରେ ଆଜ୍ଞା ଗୋଟିଏ କଥା ସବୁବେଳେ ଚାଲୁଛି ଆମେ କେମିତି କୋଟିପତି ହେଇଯିବା ବୁଝିଲେ
ଆଚ୍ଛା।
ସେ କୋଟି ଏରେ ଚକରରେ ସେ କଣ କହୁଛନ୍ତି ନା ବହୁତ ପଇସା ନଷ୍ଟ କରି ଦୋଉଛନ୍ତି। ଯାହାକି ସେ ପଇସା ତାଙ୍କର ନୁହଁ ବାପା ମାଙ୍କ ପଇସା ବୁଝିଲେ-
ଆଚ୍ଛା।
ସିଏ ମଧ୍ୟ ଭୁଲ କାମ କରୁନାହାନ୍ତି ଗୋଟେ ଆଡୁ ସିଏ କହିବା କଥା ଯେ ଆମେ କୋଟିପତି ହେଇ ଆମ ବାପା ମାଙ୍କୁ ପଇସା ଦବୁ ହେଲେ ସିଏ ଜାଣି ପାରୁନାହାନ୍ତି। ଯେ ସେ ଯୋଉ ଗେମ୍ କମ୍ପାନୀ ଯେତିକି ସବୁ ଅଛି। ସେ ସବୁ ଆଜ୍ଞା ଭଲ ନୁହଁ ସେ ଆଜ୍ଞା ମୂର୍ଖାମିର ଆମକୁ ମୂର୍ଖ ଭାବିକି ଆମଠୁ ପଇସା ଲୁଟୁ ନେଉଛନ୍ତି ବୁଝିଲେ ।
ଆଚ୍ଛା ।
କମ ଦିନରେ, ଜଲଦି ଯଦି ବଡ ଲୋକୀ ହବାଟା ଏଇଟା କଣ ଆଜ୍ଞା ସମ୍ଭବ, ଆପଣ ନିଜେ କୁହନ୍ତୁ?
ନାଇଁ ବନ୍ଧୁ ଏଇଟା ଯାହା କହିଲେ ଠିକ କହିଲେ ।
ତ ଏସବୁରେ ଶିକାର ହେଇ ଆମ ସାନ ଭାଇ କି ଆମ ମାନେ ବନ୍ଧୁବାନ୍ଧବରେ ମଧ୍ୟ ଦୁଇ ଗୋଟି ପିଲା ଏପରି ଇଏରେ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟ ହରାଇଛନ୍ତି, ବୁଝିଲେ ସେଥିପାଇଁ ବନ୍ଧୁ କିଛି ଆପଣ ଉପଦେଶ ଦିଅନ୍ତୁ କିଛି ଉପଦେଶ ଦିଅନ୍ତୁ, ଯେମିତି ବନ୍ଧୁ ଏଭୁଲ ଆ ସାନ ଭାଇ କେବେ କରିବନି, ଆଉ କିଛି ମୋ ଟଙ୍କା ଯଦି କେବେ ଫେରିଆସନ୍ତା ତାହେଲେ ଆମେ ଆହୁରି ଚିର ଉପକୃତ ହୁଅନ୍ତୁ । ହ
ଆଚ୍ଛା, ବନ୍ଧୁ ଶୁଣନ୍ତୁ, ବନ୍ଧୁ ଏଇ ଯୋଉ ଖେଳ ଏକ ନିଶା ଆପଣ ଯେତେ ଚାହିଁଲେ ବି ଉ ଛଡେଇ ପାରିବେନି, ବହୁତ କଷ୍ଟରେ ଲୋକମାନେ ଏହାକୁ ଛାଡ଼ନ୍ତି ।
କାରଣ, ଆମର ନିକଟବର୍ତ୍ତୀ ଅଞ୍ଚଳରେ କିମ୍ବା ଆମ ଗ୍ରାମରେ ବି ଏମିତି ବହୁତ ପିଲା ଶିକାର ହେଉଛନ୍ତି ଠକାମି ଶିକାର ହେଇଛନ୍ତି, ଦେଖନ୍ତୁ ବନ୍ଧୁ ଏମିତି ଗେମ୍ ଖେଳିକି, ଉ ପଇସା ହାରୁ ଜୁଆ ଖେଳିକି ପଇସା ହରଉଛନ୍ତି । ଏଁ ଆଉ ବ୍ୟାଙ୍କରେ ଥିବା ପଇସା ଏମିତି କିଛି ଫୋନରେ ଆସୁଥିବାର
ହୁଁ ଦେଇ ଦେଲେ, କୁପନ ଦେଇଦେଲେ, ପଳା ଲୁଟି ନେଇ ବେଙ୍କ ଆଉଣ୍ଟ ରୁ ଠକାମିର ଶିକାର ହଉଛନ୍ତି, ଠିକ ସେଇପରି ବନ୍ଧୁ ଯଦି ଆପଣଙ୍କ ସାନ ଭାଇ ଏହିପରି କାର୍ଯ୍ୟ କରୁଛି ଏ ତାଙ୍କୁ ଉଁ ଗଣମାଧ୍ୟମ ଜିନିଷ ଦଉଥିରେ କି ଯୁଆ ଭଳି ଖେଳରେ ତାଙ୍କୁ ପଇସା ଦିଅନ୍ତୁ ନାହିଁ ଏବଂ ସଙ୍ଗେ ସଙ୍ଗେ ତା ସହିତ ଉଁ ତା ଆଖପାଖରେ ଖେଳୁଥିବା ଯୋଉ ସାଙ୍ଗସାଥି ମାନେ ଯୋଉଠୁ ସେ ଏଇ ଶିଖୁଛି କାରଣ, ଏଇ ଖେଳ ସେ ତ କେହି ଆଗରୁ ଶିଖିନଥାନ୍ତି
ନାଇଁ ନାଇଁ ବନ୍ଧୁ ଆପଣ ଜାଣିଛନ୍ତି, ଆପଣ ଜାଣିନାହାନ୍ତି ଏ ଖେଳ ଆପଣ କାହାଠୁ ନ ଶିଖନ୍ତୁ ଆଜିକାଲି ତ ଜାଣିଛନ୍ତି, ମୋବାଇଲ ଚଲାଉଛନ୍ତି, ମୋବାଇଲରେ ଯେତିକି ସବୁ ଉଁ ପରିଚାଳିତ ଖେଳାଳି ଅଛନ୍ତି, ସେ ସବୁ ମଧ୍ୟ ଏସବୁ ପଇସା ମଧ୍ୟ ପାଇ ପାଇଁ ପ୍ରଚାର କରୁଛନ୍ତି ବୁଝିଲେ
ଆଚ୍ଛା, ଗଣମାଧ୍ୟମରେ ଉଁ ତାଙ୍କର ଏକ ଉଁ ଛବି, ଛବି, ଛବି ପ୍ରତିଷ୍ଠାନ କରିକି ଗଣମାଧ୍ୟମରେ ଉଁ ଦେଖଉଛନ୍ତି ବା ପ୍ରଚାର କରୁଛନ୍ତି, ଠିକ୍ ସେଇପରି, ବନ୍ଧୁ ସେଇ ଗଣମାଧ୍ୟମରୁ ଆପଣଙ୍କ ପୁଅକୁ ଦୂରରେ ରଖନ୍ତୁ ଏବଂ ଆପଣ ଟିକେ ନଜର କରନ୍ତୁ ଆପ ଆପଣଙ୍କର ଅ ପୁଅ କାହା କାହା ସହିତ ମିଶୁଛି, ନିଜ ଗ୍ରାମରେ ହଉ କି ଗ୍ରାମ ବାହାରେ ହଉ ତେଣୁ କରି ସେମାନଙ୍କୁ ଟିକେ ଜଗନ୍ତୁ, କାରଣ ହଁ ଏବେ ତ ଆରମ୍ଭ ହୋଇଛି, କିଛି ହେଇନି । ହୁଁ, ପରବର୍ତ୍ତୀ ସମୟରେ ଆପଣଙ୍କର ପୁଅ ହଉ କିମ୍ବା ଏଁ କିମ୍ବା ଯିଏବି ହଉ, ଏଇ ଯୋଉ ଯୁଆ ଖେଳ ଖେଳୁ ଛନ୍ତି ବେଳ ପଡିଲେ ନିଜ ଘର ବାଡି ଜମି ନିଜକୁ ବନ୍ଧା ପକେଇକି ଖେଳିବେ ଆପଣ ଜାଣିନାହାନ୍ତି। ଏଇ ପ୍ରକାର ଖେଳ ଏକ ନିଶା ଖେଳ।
ବନ୍ଧୁ ବୁଝିଲି ଏବେ ମଧ୍ୟ ଆଜ୍ଞା ଆଜ୍ଞା। ନା ବନ୍ଧୁ ଶୁଣନ୍ତୁ ମୋ କଥା ମୁଁ କହିବା କଥା ବର୍ତ୍ତମାନ ଆମେ ତାକୁ ସବୁବେଳେ ଜଗୁଛୁ ବୁଝିଲେ ଏବେ ସିଏ ବର୍ତ୍ତମାନ ତା ଫୋନ ମଧ୍ୟ ଦେଉନାହୁଁ କିନ୍ତୁ ସେ ଖେଳୁନି ବନ୍ଧୁ ଆମେ ଜାଣିଛୁ ହେଲେ ବନ୍ଧୁ ସେ ଯୋଉ ପାଞ୍ଚ ଲକ୍ଷ ଟଙ୍କା ହରାଇ ଦେଇଛି ମୋ ବାପାଙ୍କର ତିନି ବର୍ଷର ସଞ୍ଚୟ ବୁଝିପାରିଲେ। ବନ୍ଧୁ ଆମେ କିଛି କରିକି ସେ ଅର୍ଥ ଆଣିପାରିବୁ।
ବନ୍ଧୁ ଆପଣ ପ୍ରଥମେ ଥାନାରେ ଯଦି ଏତଲା ଦେବ ଥାନା ବାଲା ପ୍ରଥମେ ଆପଣଙ୍କୁ ବାନ୍ଧିବେ।
ଆଜ୍ଞା ବନ୍ଧୁ।
ତଥାପି ତମେ ଯଦି ଚେଷ୍ଟା କରିବ ଆଁ ବ୍ୟାଙ୍କ ବ୍ୟାଙ୍କ ବାଲାଙ୍କ ସହିତ ଯାଇ କଥା ହେଲେ ସିଏ ବି ଆପଣଙ୍କୁ ଥାନାକୁ ପଠେଇ ଥାନାରେ ଏକ ଥାନାରେ ଏକ ଦରଖାସ୍ତ ଦେବାକୁ ପଡ଼ିବ। ହୁଏତ ଥାନା ବାଲା ଆପଣଙ୍କୁ ବହୁତ ପାଟି କରନ୍ତି କିମ୍ବା ବେଳ ପଡିଲେ ତମକୁ ହା ଜତରେ ବି ପୁରଇ ପାରନ୍ତି କିନ୍ତୁ ଏହା ପ୍ରତି ଟିକେ ସାବଧାନ ଆପଣଙ୍କର ଚିହ୍ନା ପରିଚୟ ଥିବ ଯଦି କୌଣସି ଏକ ଓକିଲ ହଉ କି ସମ୍ପର୍କୀୟ ଲୋକ ହଉ ଯାହାକି ପୁଲିସ ସହିତ କିଛି ଚିହ୍ନା ଥିବ। ଯଦି ଚିହ୍ନା ଥିବ ଆପଣ ଯାଇବେ ଉ ଉ ପୁଲିସ ଥାନାକୁ ଯିବେ। ଏ ଟିକେ କ ଦରଖାସ୍ତ ଦେବେ । ତା ପରେ ସଙ୍ଗେ ସଙ୍ଗେ ଆମର ଗୋଟଏ ନମ୍ବର ଗୋଟିଏ ନମ୍ବର ଅଛି ସେଇଥିରେ ଆପଣ ଅ ଫୋନ କଲେ ସେ ଆପଣଙ୍କୁ ହଁ ନମ୍ବର ଅଛି ମାନେ ଏ ଏକ ଯେପରିକି ଆମ ଶୁଣନ୍ତୁ ଶୁଣନ୍ତୁ ବନ୍ଧୁ ଯେପରିକି ଆମର ଯେପରିକି ଆମର ଅ ଧର ଏକ ମଣିଷ କ ମାରିଦେଲେ ଏ ପୁଲିସ ମାନେ ଯେମିତି ତଦନ୍ତ କରନ୍ତି ସେପରି ତଦନ୍ତ କରିବା ପାଇଁ ଏକ ଲୋକମାନେ ଅଛନ୍ତି ସେମାନଙ୍କୁ ଏଇ କଥା କଥା କହିଲେ ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଲାଗିବେ ବୁଝିପାରିଲେ।
ବୁଝିପାରିଲି ବନ୍ଧୁ ଏ ଉପଦେଶ ଦେଲେ ସେଥିପାଇଁ ଧନ୍ୟବାଦ କିନ୍ତୁ ମୁଁ କଣ କହୁଛି ଶୁଣନ୍ତୁ ଆମ ଆମ ସାନ ପୁଅ ଯେତେବେଳେ ଏସବୁ ଖେଳିଲା ବୁଝିଲେ ନା ସେ ମତେ ବହୁତ ପଇସା ହରାଇଲା ମୁଁ ଆପଣଙ୍କୁ ମଧ୍ୟ ପୂର୍ବରୁ କହିଲି। ବୁଝିଲେ ନା ବନ୍ଧୁ ସିଏ ଥରେ ହଜାର ଟଙ୍କା ସେ ଗେମ ରେ ଜିତିଥିଲା ବୁଝିଲେ। ସି ସେ ଗେମ ରେ ହଜାର ଟଙ୍କା ଜିତିବା ମ ରେ ସେ ଯେତେବେଳେ ସେ ଆମ ଆକାଉଣ୍ଟକୁୁ ପଠେଇଲା ବୁଝିଲେ ନା ତାର ତ ନିଜସ୍ୱ କୌଣସି ଆକାଉଣ୍ଟ ନାହିଁ ତ ସିଏ ମୁଁ ତା ବଡ଼ ଭାଇ ତ ସେଥିପାଇଁ ସେ ମତେ ହଜାର ଟଙ୍କା ଟ ଆକାଉଣ୍ଟକୁୁ ପଠେଇଲା ବୁଝିଲେ। ତ ମୋ ଆକାଉଣ୍ଟକୁ ଯେତେବେଳେ ହଜାର ଟଙ୍କା ଆସିଲା ମୁଁ କହିଲି ହଜାର ଟଙ୍କା କୋଉଠି ଆସିଲା ନା ଭାଇ ମୁଁ ହଜାର ଟଙ୍କା ପଠେଇଛିି ମତେ ହଜାର ଟଙ୍କା ତମେ ବାହାର କରି ଦବ ବୁଝିଲେ।
ଆଚ୍ଛା।
ଆଜ୍ଞାଁ ସବୁ ହଜାର ଟଙ୍କା ବାହାର କରିକି ଦେଲି ମୁଁ ଜଣିନି ଆ ଆପଣ ସେ ଗେମ୍ ଖେଳିକି କରି ବୁଝିଲେ ଆଜ୍ଞା ତା ଦୁଇ ଦିନ ପରେ ମୋର ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେଇଗଲା ବୁଝିଲେ। ମୁଁ ସେତେବେଳେ ଆ ଆଜ୍ଞା ଦେଖିଲି ମୋର ବ୍ୟାଙ୍କ୍ ଆକାଉଣ୍ଟ୍ ବନ୍ଦ ହେଇଗଲା, ମତେ ମେସେଜ ଆସିଲା ବୁଝିଲେ ମୁଁ ସାଙ୍ଗେ ସାଙ୍ଗେ ବ୍ୟାଙ୍କ ଦୌଡିକି ଗଲି।ବ୍ୟାଙ୍କ ବାଲାଙ୍କୁ ଅନୁରୋଧ କଲି, କି ଆଜ୍ଞା ମୋ ବ୍ୟାଙ୍କ କଣ ପାଇଁ ଏମତି ହେଇଛି? ତ ସିଏ କହିଲେ ଆପଣ ଗେମ୍ କଣ ପାଇଁ ଖେଳୁଛନ୍ତି। ମୁଁ କହିଲି ନାଇଁ ଆଜ୍ଞା ମୁଁ ଗେମ୍ କେବେ ଖେଳୁନି ବୁଝିଲେ। ତ ସେ କହିଲେ ଏଇଟା ଆଜ୍ଞା ଦେଖନ୍ତୁ ଗେମ ର ପଇସା। ମାନେ ଆଜ୍ଞା ଆପଣ ବୁଝନ୍ତୁ ଏ କେତେ ଟଙ୍କା ହାରିଲା ସେତେବେଳେ ବ୍ୟାଙ୍କ ବନ୍ଦ ହେଲା ନାହିଁ, ଯେତେବେଳେ ସେ ପଇସାଟି ଉଠିଲା ସେତେବେଳେ ସାଙ୍ଗେ ସାଙ୍ଗେ ବ୍ୟାଙ୍କ ବନ୍ଦ ହେଇଗଲା। ସେଥିରେ ଆପଣ ବୁଝନ୍ତୁ ଏଥିରେ ପଇସା ଉଠେଇଲେ ମଧ୍ୟ ଆପଣ ଫସିବେ। ବୁଝୁଛନ୍ତି ନା
ଆଚ୍ଛା ବନ୍ଧୁ। ଶୁଣନ୍ତୁ ବନ୍ଧୁ ମୋର ଏକ କଥା ଶୁଣନ୍ତୁ। ବନ୍ଧୁ ଆପଣ ଜମା କରିଥିବା ଯେଉଁଠି ପଇସା ରଖିଥିଲେ, ଜମା କରିଥିବା ପଇସା ଯୋଉ ଖାତାରେ ଆପଣ ରଖିଥିଲେ, ସେ ଉମ୍ ହୁଁ ସେଠାକୁ ଆପଣ ଗଲେ, ସେଠାରେ ଆପଣଙ୍କୁ କଣ କହିଲେ? କହିଲେ ଆପଣ କଣ ପାଇଁ ଖେଳୁଥିଲେ? ଶୁଣନ୍ତୁ ବନ୍ଧୁ ହେଲା ଏଥିରେ ବି ଉଁ ସି-ସିଏ ଚାହିଁଥିଲେ ବି ଆପଣଙ୍କୁ ଉଁ କିଛି ଉପାୟ ବତେଇ ଦେଇଥାନ୍ତେ ହେଲ ହେଲେ, ସେ ଯୋଉଠି ଆପଣ ପଇସା ରଖିଥିଲେ ସେ ଆପଣଙ୍କୁ ଉପାୟ ଦେଲେନି କାରଣ ଜାଣିଚନ୍ତି, ସେମାନଙ୍କର ବି ମଧ୍ୟ ହାତ ଅଛି। ଆପଣ ବନ୍ଧୁ ଜାଣିନାହାଁନ୍ତି, ଏମାନଙ୍କର ବି ହାତ ଅଛି ବନ୍ଧୁ। ହାତ ନଥିଲେ ଦେଖନ୍ତୁ ବନ୍ଧୁ ଆମେ ତ ରଖିଲୁ ପଇସା ଉମ୍ ଜମା କଲୁ ତାଙ୍କ ପାଖରେ, ଆମ ପଇସା ଯେତେବେଳେ ପଳେଇଲା, ମାନେ ଚୋରି ହେଲା ସିଏ କିଛି କହିଲେନି। ଯେତେବେଳେ ପଇସା ଅ ତାହେଲେ ବନ୍ଦ ହବ କଣ ପାଇଁ ଖାତା ମତେ ଗୋଟେ କଥା କୁହନ୍ତୁ?
ମତେ ଭଲ କଥା କହିଲେ ଶୁଣନ୍ତୁ। ଭଲ କଥା କହିଲେ ମୁଁ ବର୍ତ୍ତମାନ ର ରଖୁଛି, ଆଉ କିଛି ସମୟ ପରେ କଥା ହଉଛି ଏଇ ବିଷୟରେ ନିଶ୍ଚୟ କଥା ହବା ବୁଝିଲେ ନା। ଏହା ଏକ ସଂଜ୍ଞାହୀନ ବିଷୟ ନିଶ୍ଚୟ କଥା ହବା ଏଇ ବିଷୟରେ।